ହାଲୋ।
ହାଲୋ।
ହଁ।
କଣ କ ମୁଁ ଏଇଠି ବାହାରେ ବୁଲୁଚି।
ଆଉ ଆଜି ପାଗ କେମତି ଅଛି? ମୁଁ ବି ଛାତ ଉପରେ ଅଛି।
ଆମ ଆଡେ କଣ କହିବି ଭଲ ପ୍ରବଳ ଜୋରରେ ବର୍ଷା ଆସିଲାନି। ମାନେ ହଁ ବା। ମାନେ ଅ ପୁରା କଳା ହାଣ୍ଡିଆ ମେଘ ହେଇକି ପୁରା ଆକାଶ ଉପରଡା ଦେଖା ଯାଉନି। ତାପରେ ବି ଘଡଘଡି ଜୋର୍ ସେ ମାରୁଚି।
ଓହୋ। ମାନେ ସବୁବେଳେ ସ ନାହିଁ ନାହିଁ। ବର୍ଷା ଟୋଟାଲେ ହଉନି ବା ଏପଟେ। କଣ ଯଦି କୋଉ ଦିନ ଦିନେ ଦିନେ ହଉଚି ବର୍ଷା ନହେଲେ ହଉନି।
ହଁ ଆମ ଆଡେ ବି
ଗାଁ ରେ ସବୁଦିନ ହୋଉଚି ନା ବର୍ଷା?
ହଁ ହଁ ଆଜି ସକାଳୁ ମୁଁ ଉଠିଲା ପରେ ଅ ପୁରା ମାନେ ଏ ଦେଖ ଯାଉଥିଲା ମାନେ ପୁରା ସଫା ପାଗ ଥିଲା। ତାପରେ ସୂର୍ଯ୍ୟ କିରଣ ବି ଚାରିଆଡେ ବଢିଆ ସେ ପୁରା ପଡୁଥିଲା ତ ମାନେ ଟିକେ ଭଲ ଲାଗୁଥିଲା କିନ୍ତୁ ଏବେ ଯେମିତି ସନ୍ଧ୍ୟା ଟାଇମ ହେଲା ମେକୁୁଆ ପାଗ କରିକି ରଖିଲାଣି ରାତିକୁ ବୋଧେ ବର୍ଷା ହବ?
ଏଇଠି ସବୁଦିନ ସେମିତି କୋଉ ଦିନରେ ବି ବର୍ଷା ନାହିଁ କିଛି ନାହିଁ। ସେ ଚାଲିବ ବର୍ଷା ହୋଉନି।
ସହର ଜାଗାରେ ଜାଣି ବି ପାରିବନି।
ହଁ।
କେତେବେଳେ ବର୍ଷା ହବ କେତେବେଳେ ଶୀତ ହବ କେତେବେଳେ କଁ ହବ।
ଏଇଠି କଁ ଟିକେ ହେଇଗଲା ଖରା ଦିନ ଟା ମାନେ ବେଶୀ ଜଣାପଡୁଚି ଆଉ ଶୀତ ଦିନ ଜଣାପଡୁନି ଟୋଟାଲି। ଶୀତ ଜନା ପଡୁନି ଶୀତଦିନେ ଆସଲେ ହଁ। ହଁ ବା ଏବେ ଖରା ହେବା କଥା ନୁହେଁ ପ୍ରକୃତରେ।
ହୁଁ ଆମେ ଯଉ ଯୋଉଠିକି କ କମିଲା
କହିଲେ ଆଉ ଆଜି କଣ ଖାଇଥିଲେ?
ଉଁ ଆଜି ଆମର ହେଇଥିଲା ପଖାଳ ଭାତ ହେଇଥିଲା। ତା ସାଙ୍ଗକୁ ବୋଉ କଲରା ଭାଜିଥିଲା ଯେ ମ ତେହେରା ଭଲ ନୁହଁ ଆଉ ସନ୍ତୁଳା କରିଥିଲା। ଆଉ ମୁଁ ଆଳୁ ଭଜା କରିଥିଲି ଆଉ।
ଓହୋ।
ତମେ ସନ୍ତୁଳା ଖାଉଚ?
ହଁ ସନ୍ତୁଳା ଖାଉନଥିଲି କିନ୍ତୁ ଖାଇବାକୁ ପଡ଼ୁଚି ଡକ୍ଟର କହିଲେ ତ ଖାଇବାକୁ ପଡ଼ିବ ରୁଟି ସନ୍ତୁଳା ଏଗୁଡ଼ା ମୋତେ ଖାଇବାକୁ କୁହାଯାଏ ପାଣି ଅଧିକ ପିଇବାକୁ କୁହାହେଇଚି।
କଣ ଦେହ ଖରାପ ନା କଁ?
ହଁ ଆରେ ମୁଁ ପାଣି ଅଧିକ ପିଉନି ବୋଲି ମୋର ହେଇଥିପାଇଁ ଦେହ ଖରାପ ହଉଚି।
ମୁଁ ଭଗବାନଙ୍କ ପାଖ ପାଖରେ ଏତିକି ପ୍ରାର୍ଥନା କରୁଚି ତମ ଦେହ ଜଲ୍ଦୀ ତି ଭଲ ହେଇଯାଅ।
ଧନ୍ୟବାଦ ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ। ମୋ ବୋଉର ଗୋଡ ଭାଙ୍ଗି ଯାଇଚି।
ଓହୋ ମାନେ କଉଠି ଦେଖାଉଚନ୍ତି?
ନା ନା
କୋଉଠି ଦେଖା କରୁଚନ୍ତି?
ତାର ତିନି ଚାରି ବର୍ଷ ପୂର୍ବରୁ ଗୋଡ ଭାଙ୍ଗିଥିଲା। ମଝିରେ ଦି ଥର ମେଡ ଅ ହେଲ ଡାକ୍ତରଖାନାକୁ ଯାଇଚି ସେଇଠି ତାର ଚିକିତ୍ସା ହେଇଥିଲା। ବାକି ଟିକେ ଅଧିକ କାମ ହକା ହେଲେ
ହଁ।
ଗୋଡଟା ତାର ଟିକେ କଷ୍ଟ ହଉଚି ଆଉ।
ହଉ ତମେ ଟିକେ ଘରେ ସାହାଯ୍ୟ କରିଦଉଥିବ ଆଉ।
ହୁଁ।
ମାଉସୀଙ୍କୁ।
ମୁଁ ମୁଁ ଏତେ କରିପାରୁନି କୋଚିଆ
ହଁ ଆଉ ରଥଯାତ୍ରା ଦେଖିଆକୁ ଯିବ ରଥଯାତ୍ରା।
ଅଁ ଭାବୁଚି। ହଁ ଭାବୁଚି ଆଁ ମୋ କଥା ଯଦି କହିବି ପୁରୀ ଆଡେ ତ ଯାଇପାରିବିନି କାହିଁକି ନା ଆ ଏଠି କେଇ ନାହାନ୍ତି ସେମିତି ସାଙ୍ଗମାନେ ଯିବା ଯିବି କରିଆ ପାଇଁ। ଭାବୁଚି ଯୋଉଦିନ ରଥଯାତ୍ରା ଅଛି ସେଦିନ ନୟା ଗଡ ଆମର ଅଛି ଏପଟେ ପାଖ ଏରି ଉଁ ମାନେ ପାଖ ସ୍ତାନ। ଯୋଉଠିକି ଉଁ ଭଲ ସେ ପୁରା ଅଁ ଜଗନ୍ନାଥଙ୍କର ଅଁ ଉଁ ମାନେ ଯୋଉ ଯୋଉ ରଥଯାତ୍ରା ପାଳନ ହୁଏ। ତ ସେଇଟା ଭାବୁଚି ଯାଇକି ବୁଲିକି ଦର୍ଶନ କରିକି ଆସିବି।
ମୁଁ ଭାବିଛି ଏଇଠି ଆମର ତ ରଥଯାତ୍ରା ଏଇଠି ବି ହଉଚି ଜଗନ୍ନାଥ ମନ୍ଦିର ଅଛି। ଏଇଠି ରଥଯାତ୍ରା ଦେଖିଦେବି ଆଉ ସୁନାବେଶକୁ ଯିବି ବୋଲି ଭାବିଛି।
ଉୁଁ ହୁଁଁ।
ଘରେ ସମସ୍ତେ
ଦେଖିଲେ ମାନେ ମନ କୁ ପୁରା ତୃପ୍ତି ମିଳିଯାଏ ନା।
ହଁ ପୁରା
ଥ ହଁ ବା ଥରେ ଆର ବର୍ଷ ଉଁ ମୋର ଯେତେବେଲେ ପାଠ ପଢା ଚାଲିଥିଲା ତ ଏମିତି ରଥଯାତ୍ରର ଦିନ ଛୁଟି ଥିଲା ସବୁ ତା ପରଦିନ ଆସିଲା ଆସିକି ସବୁ ଯୋଉ ରଥଗୁରା ଛିଡା ହେଇଥିଲା ସେଇଠି ଭଗବାନ ଜଗନ୍ନାଥଙ୍କର ମୂର୍ତ୍ତି ଥିଲା ତ ତାଙ୍କୁ ସବୁ ପୂ ଜା କରୁଥିଲେ। ଆଳତି ବି ସେଇ ମାନେ ଆମେ ବସରେ ମାନେ ଏମତି ଆସିଲା ଆସିକି ଏ ଅଁ ଉଁ ଯେତେବେଳେ ଆମେ ଠିକି ଆସିଚୁ ସେଇ ସମୟକୁ ଆଳତି କରାଯାଇଛି ମାନେ ଦେଖି କି ମାନେ ଉ ଏତେ ଶାନ୍ତି ଲାଗିଲା
ହୁଁ ହୁଁ।
ସତରେ ମାନେ ମୋ ମନ ଲାଗିଲା ଏନ୍ତି ମନ ପ
ପୁରା ମନ ପବିତ୍ର ହେଇଗଲା ଆଉ ସବୁ ଆଉ କିଛି ବି ମନେ ପିଡିବନି ସେଇ ସମ ସେଇ ସମୟରେ ଆଉ କିଛି ବି ମନ ପଡିବନି ଆଉ କିଛି ବି ମନେ ପଡିବନି ଦେଖିଦେଲା ମାନେ ପ୍ରଭୁଙ୍କୁ।
ହୁଁ ହୁଁ। ତମେ ବି କେବେ ଆମ ଇଆଡେ ଆସ ସାଙ୍ଗ ହେଇକି ମିଶିକି ଯିବା।
ହଁ ତମ ହେଠି ଲଙ୍କା ପୁଡି ହଉଚି ନା।
ଭଲ ମଜା ମସ୍ତି କରିକି ଆସିବା ଭଗବାନଙ୍କ ଦର୍ଶନ କରିବା।
ହଁ ମୁଁ କହିଲି ତମର ସେପଟେ ଲଙ୍କା ପୁଡି ବି ହଉଚି ନା।
ଆଁ ଦଶପଲା ପଟେ ହଉଚି ଆମ ଗାଁ ପଟେ ହଉନି ଦଶପଲା ପଟେ ହଉଚି। ଆଉ ଆମ ଗାଁ ପାଖ ସ୍ଥାନ ଯଦି କହିବି କୋରଡାରେ ଅ ହୁଏ। କୋରଡା ଗୋଟେ ଆମ ଗାଁ ପାଖରେ ଥିବା ଗାଁ।
ହଁ।
ତ ସେଇଠି ହୁଏ ତିନି ଦିନ ପାଇଁ ହୁଏ। ଆଉ ଦଶପଲା ପଟେ ଯୋଉ ହୁଏ ସେଇଟା ଚାରି ପାଞ୍ଚ ଦିନ ପାଇଁ ହୁଏ।
ଆଉ ତମର ଗାଁରେ ସବୁ କଣ ଶସ୍ୟ ଲଗା ହେଇଛି ସବୁ କୁହ?
ଅ ଆମ ଗାଁରେ ବୋଲେ ଆମ ବାରିପଟେ ଲଗା ହେଇଛି ଅଁ ଭେଣ୍ଡି ଗଛ ଲଗା ହେଇଛି ତାପରେ ସାପୁଆ ହଁ ସାପୁଆ ପୋଟଳ ଲଗା ହେଇଛି। ତାପରେ ଜହ୍ନି ଆଉ କଲରା ବାଇଗଣ ଏମିତି ସବୁ ଲଗା ହେଇଛି।
ବଢ଼ିଆ ତମେ ଦେଶୀ ଜିନିଷ ଖାଇପାରୁଛ।
ହଁ ଆରେ ଜାଣିଛ ଏଥି ଭିତରୁ କେବଳ ଏ ଯୋଉ ବାଇଗଣ ଟା ଲଗା ହେଇଛି। ଆଉ ଭେଣ୍ଡି ଗଛ ଲଗା ହେଇଛି। ତାପରେ ଆଉ ଗୋଟେ ଗଛ ହଉଛି ଗୁଆଁର ଗଛ ସେଇଟା ଲଗା ହେଇଛି ଆଉ ବାକି ଯେତିକି ରହିଲା। ଆଉ ଯାହାବି ପନିପରିବା ସବୁ କହିଲି ଯେମିତି କିି କଲରା ହେଇଗଲା ଜହ୍ନି ହେଇଗଲା ଶପୁଆ ପୋଟଳ ହେଇଗଲା ଏଇ ରାସକୁୁ ମାନେ ମଞ୍ଜି ପଡା ମାନେ ମଞ୍ଜି ପଡିକି ତାର ସିଏ ହେଇଛି।
ଆଉ ଟମାଟ ହେରିକା ହେଇନି?
ଆଉ ତମ ଗାଁ ତମ ଗାଁ ପଟେ କଣ ଲଗା ହେଇଛି? ଅ ଟମାଟୋ ନାଇଁ ମ। ମୁଁ କହିଲି ତମ ଗାଁ ପଟେ କଣ ଲଗା ହେଇଛି?
ଆମ ଗାଁ ପଟେ ମୁଁ ତ ଗାଁ ରେ ରହୁନି କିନ୍ତୁ ଜେଜେମା ଜେଜେବାପା ଗାଁରେ ରୁହନ୍ତି। ଆମର ଧାନ ବୁଣା ହୁଏ। ଧାନ ଚାଷ ହୁଏ ଆଉ ମୁଗ ହୁଏ। ଧାନ ପରେ ମୁଗ ବିରି ବି ହୁଏ। ଆଉ ହଁ ସେତିକି ଆମର। ଆମ ଅଜା ଘର ଗାଁରେ ସୂର୍ଯ୍ୟ ହଁ ମୋ ଅଜା ଘର ଗାଁରେ ସୂର୍ଯ୍ୟମୁଖୀ ହଁ।
ଓହୋ ୟା ମୁଁ
ଆଉ ପୋଟଳ ବି ମ ହଁ ମ ଅଜାଘର ଗାଁରେ ପୋଟଳ ବି ବହୁତ ଓ ଚାରିଆଡ଼େ ସପ୍ଲାଏ ହୁଏ।
ଓହୋ ତମେ ପୋଟଳ ଖାଅ?
ହଁ ମତେ ବହୁତ ଭଲ ଲାଗେ।
ମତେ ବି ଭଲ ଲାଗେ ପୋଟଳ ମୋ ମନପସନ୍ଦର ଖାଦ୍ୟ।
ମତେ ବି ଭଲ ଲାଗେ ପୋଟଳ।
ଉଁ ପୋଟଳରେ କଣ କୋଉ ଆଇଟମ ଜାଣିଛ ନା କିଛି ଜାଣିନ?
ପୋଟଳ କଷା।
ହୁଁ। ତାପରେ ଆଳୁ ପୋଟଳ ଭଜା ବି ହୁଏ।
ହଁ ବଢ଼ିଆ ଲାଗିବ ତ ମାନେ ଦେଶୀ ପୋଟଳଟା। ତମେ ଯାହାବି କର ଭଲ ହିଁ ଲାଗିବ ନିହାତି ଭାବରେ।
ଆଉ ତମକୁ କଣ କଣ ଖାଇବାକୁ ଭଲ ଲାଗେ?
ମୋତେ ଖାଇବା ବଲେ କୋଉ ଉପରେ ଖାଇବା ପଚାରୁଛ କୁହ?
ଆଁ ମାନେ ଆମ ଭାରତୀୟ ଖାଇବା ଯଦି କହିବି, ମାନେ ଯୋଉଟା କି ଆମ ଗାଁ ଗହଳିରେ ସାଧାରଣ ତଃ କରା ଯାଇଥାଏ।
ମତେ ମାଣ୍ଡିଆ ଭଲ ଲାଗେ। ଖାଇବାକୁ। ଆଉ ଚିନାବାଦାମ, ବାଦାମ ମୋର ବହୁତ୍ ପସନ୍ଦ।
ଓ ହଁ।
ଆଉ ପଖାଳ ମୋତେ ବହୁତ୍ ଭଲ ଲାଗେ। ପଖାଳ ବଡ଼ିଚୁରା ଶାଗଭଜା, ଆଚାର, ପାମ୍ପ ମ୍ପଡ। ମାନେ ଆଚାର ମାନେ ମୁଁ ରାଗ ଆଚାର ଖାଇବିନି। ମିଠା ଆଚାର।
ମତେ ସ୍ ମତେ ରାଗ ଆଚାର ବହୁତ ଭଲ। ଆମ ଅଁ ହଁ। ବେଶୀ ରାଗ ବି ଦେହ ପାଇଁ ଭଲ ନୁହଁ।
ହଁ।
ଆଚ୍ଛା ମତେ ଯଦି ସାଧାରଣତଃ ଯଦି କୁହାଯାଏ, ତାହେଲେ ଭା ତ, ମୁଗ ଡାଲି ତା ସାଙ୍ଗକୁ ଆଳୁ ବାଇଗଣ ଭର୍ତ୍ତା।
ହଁ।
ଏଇ ତିନିଟା ହେଇଗଲେ ମୋର ଆଉ କିଛି ଦରକାର ନାହିଁ। ମତେ ମାନେ ବହୁତ୍ ଟେଷ୍ଟି ଲାଗେ ଖାଇବା ପାଇଁ। ମାନେ ଯଦି ଗରମ ଗରମ ଥିବ ତାପରେ ଭାତ ଡାଲି ତ ଏଇଟା ମାନେ ଗୋଟେ ସମସ୍ତଙ୍କର ମନ ପସନ୍ଦର ଖାଦ୍ୟ। ତା ସାଙ୍ଗ କୁ ଯଦି ଗରମ ଗରମ ଥିବ ଆହୁରି ମଜା ଆସିଯାଏ।
ହଁ। ମତେ ସବୁ ଜିନିଷ ଗରମ ଖାଇବାକୁ ଭଲ ଲାଗେ।
ଗୋଟେ ଗୋଟେ ଖାଦ୍ୟ ର ନାଁ ତାର ନାଁ ହଉଚି କଣ କହିଲ ଆମ୍ବ ସନ୍ତୁଳା, ମୋ ବୋଉ ରାନ୍ଧେ। ଆମ୍ବ ସନ୍ତୁଳା।
ହଁ।
ତମ ପଟେ କରାଯାଏ?
ହଁ ଆମ୍ବ ସନ୍ତୁଳାର ହୁଏନି। ମୋ ଜେଜେମା କାଞ୍ଜି କରନ୍ତି। କାଞ୍ଜି ଜାଣିଚ? ଖୁଦ କା
ଦହି କାଞ୍ଜି ନା କଣ?
ନାଇଁ ଖୁଦ କାଞ୍ଜି।
ଓହୋ, ହଁ ମୋ ଜେଜେମା କରେ। ମୋସ୍
ହଁ। ମୋ ଜେଜେ ମା ବି କରନ୍ତି। ମୋତେ ବହୁତ ଭଲ ଲାଗେ। ତା ସହିତ ମତେ ଆଉ କି କିଛି ବି ଦରକାର ନାହିଁ। ମତେ ବହୁତ ଭଲ ଲାଗେ। ମୁଁ ଯେବେ ବିି ଗାଁକୁ ଯାଏ ମୋ ଜେଜେମାଆଙ୍କୁ କୁହେ ଏ ଖୁଦ କାଞ୍ଜି କରିବା ପାଇଁ।
ହଁ। ଆଉ ସେଇଥେରେ ଆମ୍ବୁଲ ପଡିଗଲେ ଆହୁରି ବଢିଆ ଲାଗେ।
ହଁ ଆମ୍ବୁଲ ପଡ଼େ। ଯେ ସେଇ ଖରାଦିନ ସମୟରେ ଜେଜେମା ପ୍ରାୟତଃ ସବୁବେଳେ କରନ୍ତି। ଖରାଦିନେ ଆମ୍ବ ଥାଏ ନା ଆମ୍ବ ବେଶୀ ବି ପାଚି ନଥାଏ ଯେତେବେଳେ ସେଇ ସମୟରେ କଞ୍ଚା ଥିଲାବେଳେ ସେ ପକେଇକି କରନ୍ତି।
ଆଗରୁ ଆମର କରାହୁଏ। କିନ୍ତୁ ମୋ ଜେଜେ ମା ତା ମୋ ଜେଜେମାର ମୁ ମୃତ୍ୟୁବରଣ ହେବା ପରଠୁ ଆଉ ଘରେ ହଉନି।
ଜେଜେମା ହିଁ ତ କରନ୍ତି ନା।
ହୁଁ ମୋ ବୋଉ କରି ଜାଣିନି। ସିଏ ମାନେ ବଢି଼ଆସେ କରେ। ମାନେ ଏତେ ବଢି଼ଆସେ କରେ ଯେ ତମେ ଖାଉଥିବ ନା ପାଟିରୁ ଆଉ ଛାଡି଼ବନି ବାରମ୍ବାର ଖାଇବାକୁ ଇଛା ହବ।
ହଁ।
ଆଉ କଁ କହିବ କି?
ନାଁ ନାଁ ରଖିଦିଅନ୍ତୁ ଧନ୍ୟବାଦ।
ଆ ଆଜ୍ଞା ଧନ୍ୟବାଦ।
ଆଜ୍ଞା।